ହ୍ୟାଲୋ।
ଶୁଭୁଛି?
ହଁ ଶଭୁଛି କୁହ?
ଓ ହୋ କଣ କରୁଥିଲ?
ଏଇ ବସିକି ଏଇ ବସିକିନା ଖାଇକି ଜଷ୍ଟ ବସିଛି ଆଉ। ତମ୍ ହୁଁ।
ଓହୋ କଣ ହେଲା କି?
ଆପଣ ହେଇଥିଲା ଏଇ ଖାଇଥିଲି ଫଳ ସେଓ ଟେ ଆଉ ବାଦାମ ଖାଇଥିଲି, ଜୁସ୍ ପିଇଥିଲି।
ମୁଁ ରାଇଟିଙ୍ଗ୍ ଆଉ।
‌ ହୁଁ ହଁ ସେଭଳିଆ କିଛି ଆଉ ଏତେ ବି ନୁହଁ କିଛି ଏମିତି ନର୍ମାଲ ମୋ ଟି ହେଇଗଲଣି ନା ତ ସେଥିପାଇଁ ଟି କେ
ଆଚ୍ଛା ମୁଁ ସେ ଚିତୋଉ ପିଠା ଆଉ କୁନି କରିଛନ୍ତି ମମି ଖାଇବି ଆଉ।
ଓହୋ।
ହୁଁ।
ଆଉ ଏବେ କୁଆଡ଼େ ବୁଲାବୁଲି କିଛି ନାହିଁ ପ୍ରୋଗ୍ରାମ୍ ତମର?
ହଁ ତା ପ୍ରୋଗ୍ରାମ ତ ଅଛି କିନ୍ତୁ ଖରା ଦେଖିକି ମନ ଭାଙ୍ଗି ଯାଉଛି।
ଦଶହରା ତମର କୋଉଠି କରନ୍ତି?
ଦଶହରା ଆମର ଏଇଠି ହୁଏ ବେଳେ ବେଳେ ନହେଲେ ଗଞ୍ଜାମରେ ହୁଏ।
ଆଚ୍ଛା, ଦଶ ଦଶହର ଭଲ ତାହେଲେ ହୁଏ ତମର ରଜ?
ରଜ ବି ଏଇଠି ରଜ ଏଇଠି ଛାଡିକି ଆଉ କୋଉଠି ଭଲ ହୁଏନି ମୁଁ ଦେଖିବାରେ।
ଆଚ୍ଛା।
ହଁ ମାନେ ପାତ୍ର ପଡା ଯାଇଛ କେବେ?
ହଁ, ମାନେ ଶୁଣିଛି କିନ୍ତୁ କେବେ ଯାଇନି ଶୁଣିଛି।
ହଁ ସେଇଠି ବଢିଆ ମାନେ ଭଲ ସେ ବହୁତ୍ ସାରା ଦୋଳି ଫୋଳି ରହେ। ଆଉ ଏମିତି ରାମ ଦୋଳି ଆଉ ବ୍ରେକ୍ ଡ୍ୟାନ୍ସ ଆଉ ଡ୍ରାଗନ, ଡ୍ରାଗନ୍ ଟ୍ରେନ୍ ସେ ସବୁ ଜାଗା ଅଛି।
ହୁଏନା ହଁ। ରଜ ତାହେଲେ ଭଲସେ ସେଲିବ୍ରେଟ୍ ତମର ହ ଏଇପାଳି ହେଉଛି ଆଉ। ଆମର ହେମନ୍ତି କିଛି ହୁଏ ହିଁ ନାହିଁ।
ନା ଆମ ଘରକୁ ମାନେ ସେ ପଟି ହଁ ସେ ଆମ ଘରକୁ ସେ ପ ମାନେ ପାତ୍ରପଡା ଖଣ୍ଡଗିରେ ବହୁତ୍ ଭଲସେ ସେ ହୁଏ ବୋଲି ବହୁତ୍ ସାରା ଗେଷ୍ଟ ଆସନ୍ତି।
ଓହୋ।
ହୁଁ।
ରଜ
ହ୍ୟାଲୋ।
ତମ ଘର ଭାବ୍ ଠୁରେ ଆପଣଙ୍କ ଘର ବହୁତ୍ ଭଲ ମାନେ ଫୁଲ୍ ପୁରା ଲୋକ ବହୁତ୍ ଥିବେ।
ହଁ ବହୁତ୍ ଲୋକ ମାନେ ମୋ ମାମୁଁ ଘର ଆଉ ଭୁ ପିଇସୀ ଘର ସମସ୍ତେ ଆସିକି ରୁହନ୍ତି ପୁରା। ଆଉ ମାନେ ଏମିତି ବି ଗେଷ୍ଟ ଅଛ ହଁ ଏମିତି ହଁ ଏମିତି ବି ଗେଷ୍ଟ ଅଛନ୍ତି ଯୋଉମାନଙ୍କୁ ଡକା ହେଇନି ସେ ନିଜ ଆଡୁ କଲ୍ କରିକି ଆସିବେ କି ଆମେ ଆସିବୁ?
ଯୋଉଟା ଭଲ ହେଲା ମାନେ ତ ଲୋକ କହିବେ କି ନାଇଁ ନିହାତି କି ନାଇଁ ଆମେ ଯିବୁ? କି କଣ କରିବୁ ସେମାନେ ତାଙ୍କ ଆଡୁ ହିଁ କହିବି କାରଣ ଯେଉଁଠି ଭଲ ହେବ ସେଇଠି ଲୋକମାନେ ବେଶି ଯିବେ ନା?
ହୁଁ ଏବେ ତ ଗାଁ ରେ ବି ମାନେ ଆଉ ଏତେ ଭଲସେ ହଉନି କାରଣ କୋ ଗାଁରେ କୋଉ ଜା ଗା ରହିଛି ସବୁ ତ ଘରେ ହେଇଗଲାଣି ଆଉ। ଗଛ ବଛ ସବୁ କାଟି ସାରିଲାଣି ଏତେ କରି ସାରିଲେଣି କିଛି ଭଲସେ ହଉନି। ଏବେ ସବୁ ସହରକୁ ଆସିକି ଦେଖୁଛନ୍ତି କେମିତି କଣ ହଉଛି ରଜ? ଏକ୍ସପେରେଏନ୍ସ ନଉଚନ୍ତି ଆଉ ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।